ବାନ୍ଧବୀ ପ୍ରଣାମ।
ଆଜ୍ଞା ନମସ୍କାର।
କଣ କରୁଥିଲେ? ଏଇ ମୁଁ ଟିକେ ଉଠିକି ହେଇ ଧାନ ଦିଟା ଶୁଖେଇଥିଲି ଉପରେ ସେଇଆକୁ ତୋଳୁଥିଲି ଆଉ।
ଧାନ କଣ ଧାନ ବସେଇଥିଲେ କି?
ନାଇଁ ନାଇଁ ଆମର ଗୁରୁବାର ସେରବଣ ବସେତ ସେଇ ଧାନ ଦିଟା ଥିଲା ତାକୁ ଶୁଖେଇଥିଲୁ ସେ କୁଟା ହବ ଆଉ ଖିଆ ହବ ଆଉ ସେଇଆକୁ ତୋଳୁଥିଲି ଆଉ।
ଆପଣଙ୍କୁ କୁଟି ବି ଆସେ?
ଉଁ ହଁ ସେ ହେମଦସ୍ତାରେ କୁଟିବୁ ଆଉ। ଆଉ ତ ଢିଙ୍କି ନାହିଁ ଆଉ ହେମଦସ୍ତା ତ ଜାଣିଥିବେ ସେଇଥିରେ କୁଟା ହବ ଆଉ।
ଢିଙ୍କି ରେ କୁଟିବା କଣ ସହଜ ହୁଏ?
ହଁ ସହଜ କଣ ଯେତେଳେ ଢିଙ୍କି ଥିଲା। ଆଉ ସେତେବେଳେ କଣ ଦି ଜଣ ଲୋକ ହେଲେ ଢିଙ୍କିରେ କୁଟି କୁଟା ହଉଥିଲା ଧାନ। ଆଉ ଏଇନା ତ ଢିଙ୍କି ଆମର ବି ଥିଲା। ଘର ଭଙ୍ଗା ହେଲା ଯେମିତି ଢିଙ୍କି ଉଠା ହେଇ ଉଠି ଯାଇଛି ଆଉ ଢିଙ୍କି ନାହିଁ। ଆଉ ଏଇ ଚାଉଳ ତ ଆଉ କୋଉ ଥିରେ ହବନି କାରଣ ଗୋଡ ଫୋଡରେ ପାଦ ଫାଦରେ ଲାଗିଲେ ଆଉ ମାଆଙ୍କ ଧାନ ନା ଯେହେତୁ ପୂଜା ହେଇଛି ଆଉ ସେ ପାଦ ଫାଦ ଲାଗିବନି କି କୋଉଠି ତା କୁଣ୍ଡା ଫୁଣ୍ଡା ପଡିବନି ସେଥିପାଇଁ ତା ଢିଙ୍କିରେ କୁଟା ଯାଏ ନଚେତ ହେମଦସ୍ତାରେ କୁଟିବେ। ନହେଲେ ଆମର ଯୋଉ ଚକି ଅଛି।
ଆଜ୍ଞା।
ତା ଦିହରେ ବୁଲା ଯାଏ ଧାନକୁ। ପେଷା ଯାଏ ଆଉ ନ ହେନେ ଏ ଆଉ ନାଇଁ ସେ ଅଳପ ଧନ ଗଉଣିଏ ହବ। ଆଉ ସେଇଆାକୁ ଶୁଖେଇ ଦେଇଥିଲୁ ଟିକେ ଖରା ଦେଇଥିଲୁ ସେଇୟାକୁ କୁଟିବୁ ବୋଲି।
ଆଉ ସେ ଚାଉଳ ବାହାର କଲା ପରେ ଆପଣ କଣ ତା ଦେହରେ ବନାଇବେ?
ତା ଦିହରେ ପିଠା କରିକି ଖାଇବୁ ତାକୁ ତ ଆଉ କିଛି ଭାତ ଫାତ ତ ରନ୍ଧା ଯାଏନା। ସେଥିରେ କେବଳ ପିଠା କରିକି ହିଁ ଖାଇପାରିବେ ଆଉ ସେଟାକ ପୁଣି ଗୁରୁବାରେ ସଂକ୍ରାନ୍ତି ଏ ସବୁ ଦିନରେ ବି ସେ ଯୋଉ ଚାଉଳ ବାହାରିବ ତା ପି ପିଠା ଖାଇହବନି ଆଉ ବି ଅଲଗା ବାହାର ଲୋକଙ୍କୁ ବି ସେ ଚାଉଳର ପିଠା ଦିଆଯିବନି। କେବଳ ଯାହା ଆମ ପରିବାର ବର୍ଗ ଖାଇବେ। ଆଉ ବାହାରେ ବି ହାତ ଧୋଇବେନି ଗୋଟେ ଜାଗାରେ ହାତ ଧୋଇବେ। ଯାହା ବଳକା ବଳକି ବଳିଲା ଗୋଟେ ଆମର ଯୋଉ ମାଣ୍ଡିଆ ରହୁଛି। ତା ଦିହରେ ଏଁ ହାତଟା ଧୋଇଥିବେ ଯାହା ବଳିଲା ଯୋଉ ପିଠଉ ଟିକକ ବଳିବ ତା ଦିହରେ ସେଇ ମାଣ୍ଡିଆ ଦିହରେ ପଡିବ ତାକୁ ନେଇକି କଣ ପୋଖରୀ ଯୋଉ ଅଛି ଆମର ପୋଖରୀ ଦିହରେ ସେ ପାଣିକି ଢଳାଯିବ। ଏଠି ସେଠି ବି ମୁହଁ ଧୋଇବେନି ଖାଇକିନି। ହାତ ଧୋଇବେନି କି ତାକୁ କୋଉଠି ପକେଇବେନି ଆଉ ଯୋଉଠି ହବ ସାଙ୍ଗେ ସେ ଜାଗା ଟି ଗୋବରରେ ଲିପିବେ ବହୁତ ଗୁଡେ ନିୟମ ତାର ରହିଛି।
ଆଉ ତା ଦେରେ କ୍ଷୀରି ପ୍ରସ୍ତୁତ ହେଇପାରିବନି?
ହଁ ତା ଦେହରେ କ୍ଷୀରି କରିବେ ସିଝା ପିଠା ମାନେ ଏମତିକି ଆମର ମଣ୍ଡା କରିକିନି କୁଟିକିନି କରିପାରିବେ। ନଚେତ ଚକୁଳି କରିକିନି ନହେଲେ ଖାଇଲେ ଏ ସବୁ ଜିନିଷରେ ଖାଇପାରିବେ ଆପଣ।
ଗଇଁଠା ଗଇଁଠା କେବେ କରିଛନ୍ତି?
ହଁ ଗଇଁଠା ବି ଆମର ବହୁତ ଥର ହେଇଛି ଆମର ତ ବୋଉଳ ଅମେଇଶାରେ ଗଇଁଠା ଆଗ ଆଉ। ଗଇଁଠା ନହେଲେ ପୂଜା କେମିତି ହବ?
ଗଇଁଠା ସହିତ ଯାଉ ହୁଏ ନା କଣ ପା?
ହଁ ଯୋଉଟା କି ଯାଉ କହୁଛନ୍ତି ସେଟାକୁ ଅଟଗାଳି ବି କହୁଛନ୍ତି। ସେଟା ତା ଦିହରେ ନିହାତି ଦରକାରେ। କାରଣ ସେଟା ଟିକେ ଭଲ ଲାଗେ ତା ସାଙ୍ଗରେ ଖାଇବାକୁ ସେଇଟା ନହେଲେ ଶୁଖିଲା ଗଇଁଠା ଭଲ ଲାଗିବନି।
ଓହୋ ସେଇଟା ବଉଳ ଅମେଇସା ରେ ହୁଏ ନାଇଁ?
ହଁ ସେଇଟା ବୋଉଳ ଆମେଇସାରେ ଆଗେ ହୁଏ। ସେଟା ହେଲେ ସନ୍ଧ୍ୟାରେ ପୂଜା କରାଯାଏ।
ଯା ହଉ ବଉଳ ଅମାବାସ୍ୟାରେ? ହଁ ସମସ୍ତଙ୍କର ତ ହୁଏ ଆଉ ଗୋଟେ ଚିତା ଲାଗି ଅମାବାସ୍ୟାରେ କଣ ଗୋଟେ ହୁଏ ନା କଣ ପା?
ଚିତାଲା ଅମାବାସ୍ୟା ରେ ଯୋଉଟା ଚିତଉ ପିଠା କରାଯାଏ ଯୋଉଟା କି ଅଣ ନଉଟା ନଉ ଟା ଯାଏ ନା ଚିତଉ ପିଠା ଟା ଯୋଉଟା କି ନଡିଆ ଅ-ଅରୁଆ ଚାଉଳ ବା ଟିକିନି କେହି ବି ଚିତଉ କରି କିିନି ଗାଡିଆ ପୋଖରୀରେ ପକାଯାଏ ଆପଣଙ୍କର ତ ଚାଷ ବାସ ଥିବ ଆପଣଙ୍କର ତ ଘରେ ଆଗେ ହଉଥିବ ଆଉ।
ହଁ ହଁ ସେଇଥିପାଇଁ ମୋର ମନେ ପଡିଗଲା ତ।
ହଁ। ଚି ଚିତ୍ତଉ ଅମେଇଷାରେ ସେଇ ଯୋଉ ପିଠା ଚିତ୍ତଉ ପିଠା କରିକିନି ନେଇକିନି ସନ୍ଧ୍ୟାବେଳେ ଏ ଗାଡିଆ ଏ ଯୋଉ ପୋଖରୀ ତା ଦେହରେ ପକାଯାଏ ଛିଡେଇଁ ଛିଡେଇକିନି କୁହନ୍ତି ବାପ ଭାଇ ଗଲେ ବିଲକୁ ଗେଣ୍ଡା କୋଚି ଚିଆ ବାପା ଭାଇଙ୍କ ହାତ ଗୋଡ ଯେମତି ନ କାଟନ୍ତି। ସେଥିପାଇଁ ତାର ମାନେ ମହତ୍ୱ ରହିଚି ସେଟା ନେଇକି ପାଣିରେ ପକାନ୍ତି।
ଏଇଟା କଣ ସତରେ?
ଏଇରା ତ ପୂର୍ବଯରୁ ଅଛି ପୂର୍ବ ପୁରୁଷଙ୍କର ଗୋଟେ ପ୍ରଥା ଆମର ଅଛି ପରମ୍ପରା ଅଛି। ସେଇଟା ଆମେ ବି ମାନି ଆସିଚେ ଆଉ ମୁଁ ତ ଜନ୍ମରୁ ସେଇଟା ଶୁଣିଚି।
ଓହୋ ଆଉ ଏବେ ତ ଆଉ ସିଏ ମାନେ ଯାଉନାହାନ୍ତି ବିଲକୁ
ଅଁ ହଁ କିଛିଟା ଅଂଶରେ ଯେହେତୁ ଏବେ ଅତି ଆଧୁନିକ ଯୁଗ ହେଲାଣି କିଛି ଲୋକ ତାକୁ ମାନେ ଗ୍ରହଣ କରୁଚନ୍ତି କିଛି ଗ୍ରହଣ ବି କରିପାରୁନାହାନ୍ତି। ଆଉ ଯିଏ ଯେମିତି ଭାବରେ ଗ୍ରହଣ କଲା।
ଆଜ୍ଞା।
ହଁ। ଆଉ ଆପଣ ଆଜି କଣ ଖାଇଥିଲେ?
ଆମର ଆଜି ହେଇଥିଲା କଣ କହିଲେ ମାଛ ତରକାରୀ ଭାତ ଏଇସବୁ ହେଇଥିଲା ଆଉ ଆପଣଙ୍କର ଆଜି କଣ ହେଇଥିଲା?
ହ ହଁ ଆମର ଆଜି ଉଁ ଏଇ ନ ମୁଁ ତ ଚିକେନ ଖାଏନି ଆଉ ମୋ ଦେଢଶୁର ବି ଖାଆନ୍ତିନି ଆମର ସାଧା କରିଥିଲି। ଆଉ ସାଧା ବୋଲି ପଣସ କଠା ଯୋଉ ମଞ୍ଜି ଜାଣିଚନ୍ତି ନା ପଣସର ଯୋଉ ମଞ୍ଜି ତା ମଞ୍ଜି ଆଉ ହଁ ସେଇଟା ସଜନା ଶାଗ, ଆଳୁ ପଡିକିନି ଆମର ଗୋଟେ ତରକାରୀ କରା ହେଇଥିଲା। ଆଉ କଳମ ଶାଗ ତାକୁ ଟିକେ ଭଜା ହେଇଥିଲା। ଆଉ ଏଇ ଛୁଆଙ୍କ ପାଇଁ ମୋ ଶାଶୁ ଏ ସବୁ ଖ୍ ଖାଇବା ପାଇଁ ତାଙ୍କ ପାଇଁ ଟିକେ ଆଣିକିନି ମାଂସ ହେଇଥିଲା କୁକୁଡା ମାଂସ। ତାକୁ ତରକାରୀ କରିଥିଲୁ ସେମାନେ ଖାଇଲେ ତାଙ୍କର ଆଇଁଷ। ଆମେ ମୋ ଦେଢଶୁରଙ୍କର ମୋର ସାଧା ଆଉ
ଯାହୋଉ ଆପଣଙ୍କର ପୁରା ଦେଶୀ ଖାଦ୍ୟ ହେଇଥିଲା ପ୍ରସ୍ତୁତି କିଏ କରିଥିଲେ?
ଏ ଆଉ ମୁଁ କରୁଚି ଏବେ ରୋଷେଇ କାରଣ ମୋ ବଡ ଯାଆ ନାହାନ୍ତି ନା। ଆଉ ରୋଷେଇ ସବୁ ଏନାକେ ମୁଁ କରୁଚି। ଆଉ କିଏ କରିବ ଆଉ ମୋ ଶାଶୁ ତ ଟିକେ ଇଏ ହେଲେଣି। ମଧୁମେୟ ରୋଗରେ ପୀଡିତ ତାଙ୍କୁ ଆଉ ସିଏ ତ କିଛି ରୋଷେଇବାସ କରିପାରିବେନି। ଆଉ ସେମିତି ସିଏ ଟିକେ କଟାବଟା କରି ଦୋଉଚନ୍ତି ଆଉ ମୁଁ ରୋଷେଇ କରୁଚି ଆଉ।
ଆଜ୍ଞା ବାନ୍ଧବୀ ଆପଣଙ୍କ ଶାଶୁଙ୍କ ସେବା କରୁଥିବେ ବୁଝିଲେ ନା।
ଆଜ୍ଞା ନିହାତି ସେବା କରିବା ପାଇଁ ଆସିଚୁ ଆଉ।
ଆଉ ଆପଣଙ୍କ ଆଡେ କିଛି ପୂଜାପର୍ବ ନାହିଁ?
ହଁ ଏବେ ତ ରଥଯାତ୍ରା ଆସୁଚି ଆଗକୁ ଆପଣ ଆସିବେ। ଦେଖିକି ଯିବେ ଆମ ଗାଁରେ ତ ରଥଯାତ୍ରା ବୋହୁତ ଭଲସେ ପାଳନ କରନ୍ତି ରଥ ଟଣା ବି ଯାଏ ଆପଣ ଆସିବେ।
ଓହୋ ରଥ ଟଣାହୁଏ ନାଇଁ? ବଢିଆ ସେ ଯାଗା ମାନେ ବୋହୁତ ଭିଡ ହୁଏ ନା ଆ ସେମତି ଅଳ୍ପ ଲୋକ ହୁଅନ୍ତି?
ନାଇଁ ଆମର ତ ବଡ ଗାଁ ଆଉଁ ବୋହୁତ ଲୋକ ଆମର ଏଠୁ ଉଁ ପଞ୍ଚାୟତ ବି ବୋହୁତ ବଡ ପାଖ ଆଖର ଗାଁର ଲୋକ ବି ଆସନ୍ତି ଆମ ଗାଁକୁ। ମିଶିକି ରଥ ଟାଣନ୍ତି ଆଉ।
ଉୁଁ ହୁଁ ସମସ୍ତଙ୍କ ଭାଗ୍ୟରେ ନଥାଏ ତାଙ୍କ ଦୌଡି ଧରିବା।
ହଁ ସେଟା ସତ କଥା ଆଉ ଯାହା ଆମେ ତ ଧରିନୁ। କେବେ ତାଙ୍କ ଦୌଡ଼ି ଆଉ ଜଗନ୍ନାଥଙ୍କ ରଥକୁ ତ ଆମେ ଯାଇକି ଧରିକି ଇଏ କରନୁ ସେ ପୁଅ ପିଲାମାନେ ଟାଣନ୍ତି। ପୁରୁଷ ପିଲା ଆଉ ପୁରୀରେ ତ ଯାହାହେଉ କିନ୍ତୁ? ପ୍ରତି ସୌଭାଗ୍ୟର କଥା କଣ ସୁଭଦ୍ରାଙ୍କ ରଥ କୁ ମହିଳା ମାନେ ଟାଣିପାରିବେ। ମହିଳା ମାନେ ହିଁ କେବଳ ଛୁଇଁବେ ପୁରୁଷ ଛୁଇଁବେନି। କିନ୍ତୁ ସେଟା ତ ଗାଁ ଗଳିରେ ନାହିଁ ଗାଁ ଗଳିରେ କଣ ନା ତିନି ମୂର୍ତ୍ତି ଏକା ସାଙ୍ଗରେ ର ଥରେ ବସେଇକି ନଉଛନ୍ତି ଆଉ ସମସ୍ତେ ବି ଟାଣୁଛନ୍ତି ଯେତିକି ପୁରୁଷ ପିଲା ଅଛନ୍ତି ସେ ସବୁ ନେଇକିନି ଯୁବଗୋଷ୍ଠୀ ଅଛନ୍ତି ସବୁ ଟାଣନ୍ତି ରଥ। ଆଉ ଆମେ ଟିକେ ଖାଲି ଦୂରରୁ ଠାକୁରଙ୍କୁ ଦର୍ଶନ କରିବା କଥା ଆଉ।
ଆର ବର୍ଷ ମୁଁ ଯାଇକି ଟାଣିଥିଲି।
ହଁ କଉଠି ଯାଇଥିଲେ ନା କଣ ପୁରୀ?
ନାଇଁ ନାଇଁ ଆମ ଗ୍ରାମରେ ପା ରଥ ଟଣା ହୁଏ।
ହଁ ହଁ ତାରେ ଭଲ ଆଉ।
ହଁ ବିଶ୍ଵ ପ୍ରସିଦ୍ଧ ଯାତ୍ରା ବୋଲି କୁହାଯାଏ ଆଉ। ଘୋଷ ଘୋଷ ଯାତ୍ରା ମଧ୍ୟ ତାଙ୍କୁ କୁହାଯାଏ।
ଓଡିଶାରେ କଣ ସା ଏବେ ପ୍ରାୟ ବିଶ୍ଵରେ ବହୁତ ଆମ ବାହାର ଦେଶ ମାନଙ୍କରେ ବି ରଥ ରଥଯାତ୍ରା ପାଳନ କଲେଣି। ଆମ ଜଗନ୍ନାଥଙ୍କର ବାହାରେ ବି ତ ବହୁତ ନାଁ ଅଛି। ଠାକୁରଙ୍କର ସେ ତ ପୁରା ସାରା ବିଶ୍ଵରେ ଏଇ ବିଶ୍ଵବିଖ୍ୟାତ ଆଉ।
ନିହାଦି ନିହାଦି।
ଆଜ୍ଞା। ଯୋଉଠି କି ବଡ ବଡ ଦେଶ ମାନଙ୍କରେ ଯେମିତି ଆମେରିକା ଭଳିଆ ଦେଶ ଜାପାନରେ ବି ମଧ୍ୟ ଜଗନ୍ନାଥଙ୍କର ହେଲାଣି ରଥଯାତ୍ରା ସେଠିକାର ଲୋକ ବି ଜଗନ୍ନାଥ ଧର୍ମ ଆପଣେଇଲେଣି।
ଆଉ ଆମ ସଭ୍ୟତା ବହୁତ ଆଗେଇଲେଣି ମହାପ୍ରଭୁଙ୍କ ପାଇଁ।
ଆଜ୍ଞା।
ହଉ ଆପଣ ଆସନ୍ତୁ ବୁଲିକି ଯିବେ ଆମ ଗାଁ ରଥଯାତ୍ରା ଦେଖିବେ।
ହଁ ହଁ ନିହାତି ଭାବରେ ଯିବୁ ଆଉ।
ହଁ।
ମୁଁ ଏକା ନୁହଁ ମୋ ସହିତ କିଛି ବନ୍ଧୁ ମାନଙ୍କୁ ନେଇକି ଯିବି ଆଉ।
ନିହାତି ଆସନ୍ତୁ ଆମେ ଆପଣଙ୍କ ଅପେକ୍ଷାରେ ରହିଲୁ।
ଆଜ୍ଞା ଆଉ ଆପଣଙ୍କ ଆଡେ ପ୍ରଥମାଷ୍ଟମୀ ହୁଏ କି?
ହଁ ପ୍ରଥମାଷ୍ଟମୀ ହୁଏ ଆପଣଙ୍କର ନାଇଁ କି?
ହଁ ହଁ ଆମର ତ ହୁଏ। ନା ପ୍ରଥମା ଷ୍ଟମି କଣ ଏଇଟା ବଡ଼ମାନଙ୍କର ପର୍ବ ବୋଲି କୁହାଯାଏ କି?
ହଁ ନିହାତି ଯୋଉମାନେ ଘରର ଶ୍ରେଷ୍ଠ ହୋଇଥାନ୍ତି ମାନେ ବ ବଡ ଛୁଆ ହେ ଥାନ୍ତି ଯେ ଆଗ କରିକି ତାଙ୍କୁ ତ କୁହନ୍ତି ଶ୍ରେଷ୍ଠ ଯୋଉଟା କି ତାଙ୍କ ପାଇଁ ପରୁଆଁ ଅଷ୍ଟମୀ ମାମୁଁ ଘର ଦେବେ ନୂଆ ପୋଷାକ ତ ମାମଁ ଘରୁ ଆସି ଲେ ଗୋଟାଏ ପିଲା ପରୁଂହା ହୁଏ ଯୋଉଥେରେ କି ଏଣ୍ଡୁରି ପିଠା ଟା ନିହାତି ତାର ମହତ୍ତ୍ଵ ରହିଛି ଏନ ଡୁରି ଖାଏ କରିବେ ଯୋଉଟା ପିଠା ହଁ ହଁ ସେଟା ହଳଦୀ ପତ୍ର ଦିଆଯାଇକିନି ବିରି ଚାଉଳ ବଟା ହେଇକି ନଡିଆ ଛେନା ପୁର ଦିଆ ହୋଇ ଏଣ୍ଡୁରିଟି ପ୍ରସ୍ତୁତ କରାଯାଏ। ମାଟି ହାଣ୍ଡି ହଉ କି ଆମର ଯେକୌଣସି ଆମର ଏଇ ଯୋଉ ସିଲ୍ଭର ହାଣ୍ଡି ହଉ ତା ଦେହରେ କରାଯାଏ ଅଥାର ବନ୍ଧା ଯାଇକି। ଆଉ ସେଦିନ ହଁ।
ହଁ ସେ ଯୋଉ କୁଟା ଫୁଟା ନାଡ଼ ଫାଡ଼
ହଁ କୁଟା କା ଯୋଉ ଆମର ବାଉଁଶ ଗଛ ଅଛି ତାର ଯୋଉ ଇଏ ଛୋଟ ଛୋଟ କାଠି ଏ ସବୁକୁ ଦିଆଯାଇ ପିଠା ସିଝା ହୁଏ ଆଉ।
ଆପଣଙ୍କୁ ଅଥର ତିଆରି କରି ଆସେ?
ହଁ ହଁ। ମୁଁ ଶାଶୁ ଘରକୁ ଆସିଲା ପରେ ସବୁ ଶିଖି ଯାଇଛି ଝିଅ ବେଳେ ଜାଣିିନଥିଲି ଖାଇ ଦଉଥିଲି ଏଠି ଆସିଲା ପରେ ସବୁ ଜାଣୁ
ଯାହା ହୋଉ ଆପଣ ସବୁ କିଛି ଶିଖିଛନ୍ତି ନାଇଁ?
ହଁ ହଁ।
ହ ମୁଁ ଯଦି ଆପଣଙ୍କ ଆଡ଼େ ଯାଏ ମତେ ଟିକେ ଶିଖାଇଦେବେ ଆଉ।
ନିହାତି ନିହାତି ଆସନ୍ତୁ।
ଯାହା ହଉ ଆପଣଙ୍କ ମୂଲ୍ୟବାନ ସମୟ ନଷ୍ଟ କରିଥିବାରୁ ଆମେ ଦୁଃଖିତ କିନ୍ତୁ ଆପଣଙ୍କ କତିରୁ ବୋହୁତ କିଛି ଜାଣିବାକୁ ମିଳିଲା।
ନାଇଁ ନଷ୍ଟ କଣ ଆପଣଙ୍କ କତିରୁ ନିହାତି ଆପଣଙ୍କ ଗାଁ ବିଷୟରେ ମୁଁ କିଛି ଜାଣିବାକୁ ପାଇଲି ପୁଣି ଆପଣ ମତେ କିଛି ପ ଚାରିଲେ ମୁଁ ଆପଣଙ୍କ ବିଷୟରୁ କିଛି ଜାଣିଲି ଆପଣଙ୍କ କଥାରୁ। ଆଉ ସମୟ ନଷ୍ଟ ହେଲା କୋଉଠୁ ସମୟ ବୋହୁତ ଭଲ ଲାଗିଲା ଆପଣ ଏମିତି ଟିକେ ଟିକେ ମ ମଝିରେ ମଝିରେ ମନ ପକେଇବେ ଆମକୁ ଆମେ ବି ତମକୁ ମନେ ପକେଇବୁ ଆଉ ବୋହୁତ୍ ଭଲ ଲାଗିଲା ଆଜ୍ଞା। ହଉ ଏଥରକ ମୁଁ ରହିଲି। ର ପ୍ରଣାମ।